ହଁ କଣ କରୁଚ।
ଏଇ ଛାତ ଉପରେ ହିଁ ବୁଲୁଥିଲି ଆପଣ
ମୁଁ ବାରିପଟେ ବୁଲୁଛି ରୋଷେଇ କରୁଛି। ତ ରୋଷେଇ ଘର ପାଖରେ ବୁଲୁଛି ଆଉ। ଆଉ ଏଠେ କଥା ହେବା ଭିତରେ ସିଆଡ଼େ ପୋଡିଯିବ।
ହଁ ଦେଖିକି ବା
ନାଇଁ ସିଏ ମୁଁ ଯାହା କଥା ଆପଣଙ୍କୁ କହୁଥିଲି ତ ମୁଁ ତା ସିଏ ରହିଲା ରୋଷେଇ ପାଇଁ ମୁଁ ପଳେଇ ଆସିଲି ଇଆଡ଼େ ଆଉ। ହାଲୋ। ହାଲୋ। ହାଲୋ।
ଆରେ
ହଁ ତମ ଭଏସ ଆସୁନଥିଲା
ଆଚ୍ଛା ହଁ ଏବେ ଆସିଲା।
ହଁ ବ୍ୟାକ୍ ହୁଅନି ଭଏସ ଏଇ ପଳେଇବ ନା ତ ସେଟା ଇଏ ହେଇଯିବ ହେଲା ରିଜେକ୍ଟ୍ ହେଇଯିବ।
ହଁ ହଁ ମତେ ବି ତମ ଭଏସ୍ ଶୁଭୁ ନଥିଲା ତ ହେଇଥିଲଗି ସେତେବେଳୁ ହାଲୋ ହାଲୋ ହେଉଛି।
ଓହୋ ହଁ କଣ ଖାଇଛ ସନ୍ଧ୍ୟାବେଳେ?
ଆ ସନ୍ଧ୍ୟାବେଳେ ଗୋଟେ ଏମିତି ବ୍ରେଡ ଟା ହିଁ ଖାଇଛି ଆଉ। ଆପଣ
ମୁଁ ଆଉ କିଛି ଖାଇନି ଖାଇଲା ବେଳକୁ ଲେଟ୍ ହେଲାଣି ତ ଆଜି ତ ଭୋକରେ ଲାଗିଲାନି କି ଟା ସକାଳେରେ ଟିକେ ଆମେ କ୍ଷୀର ମାନେ କାମ ଓଢିଆକ ଖାଇଦେଲୁ ଦି ଯାକ। ଆଜି ଅଛି ଭାତ ତାପରେ ଆମର ହରଡ଼ ଡାଲି ଆଉ ଆଳୁ ଭର୍ତ୍ତା ଅଛି ରୁ ହଉଛି। ଆଉ ସକାଳର ଭଜାଭଜି ଅଛି ଆଉ।
ଅହ ଓହୋ କୋଉଠି ରହୁଛନ୍ତି ଆପଣ?
ମୁଁ ଶାଶୁଘର ସେ ଦଶପଲ୍ଲା ରେ
ଓ ହୋ ହଁ
ତମେ କୋଉଠି ମାନେ ହଷ୍ଟେଲ ନା ଘରେ?
ହଷ୍ଟେଲ ରେ ହିଁ।
ଅହୋ କୋଉଠି?
ଭୁବନେଶ୍ଵରରେ ହଁ।
ଅ ହଁ ହଁ। ଆଜି କଣ ରୋଷେଇ ତମର ସେଇଠି?
ହୁଁ ନାଁ ନାଁ ନାଁ ମୁଁ ନିଜେ ହିଁ ରୋଷେଇ କରେ। ହଁ ରୋଷେଇ କର ଥିଲେ ସେଇ ପରଟାକୁ ଭଜା କରିଥିଲି ଆଉ।
ଓହୋ ହୋ ଭଲ ନିଜେ ର ସ କରିବା ଟା ହିଁ ଭଲ।
ହଁ ହଷ୍ଟେଲ ରେ କେତେ ତାର ସେ କଣ ଖାଇବା ଯାହା ଦଉଛନ୍ତି ତ ଛାଡ।
ଯେତେବେଳେ ଯାହା ଇ ଇଛା ହେଲା ନିଜେ କରିଲ ଖାଇଲ କି ମାନେ ଇଚ୍ଛା ନହେଲେ ବି ବାହାରୁ ନେଇ ଖାଇ ଆସିବ। ହୋଟେଲ ଖାଇବା ସି କେମିତି କଣ କରୁଛନ୍ତି ପଇସା ତାପରେ ଅଧିକ ନଉଛନ୍ତି ତା ସେଇ ଟଙ୍କାରେ ହିଁ ନିଜେ କରିଦବ ଆହୁରି
ମେ ଆମେ ପାଞ୍ଚ ବର୍ଷ ହଷ୍ଟେଲରେ ରହି ରହି ଆସିଛୁ ନାଁ। ସେଇଥିଲାଗି ଆଉ ଏଇଠି ରହିବାକୁ ହିଁ ଇଚ୍ଛା ନାହିଁ ହଷ୍ଟ୍ରେଲେ ରେ। ଆପଣ କଣ ପଢାପଢି କରିଛନ୍ତି ମୁଁ ଏବେ କମ୍ପିେଟିଭ ହିଁ କରୁଛି ଏସ ଏସ ରେଲୁୟେ ଗମେଣ୍ଟ ପାଇଁଁ
ଓହୋ ହ ମୁଁ ଗ୍ରାଜୁଏସନ କରିଛି।
ଷ୍ଟିମ୍ କଣ ସାଇସି ନାଁ ଆରସ ନା କମର୍ସ ଆଚ୍ଛା ଆପଣଙ୍କର ଆର୍ଟସ ରେ ବି ଅନର୍ସ ଅଛି ନା କଣ ଏଜୁକେସନ ଇକନୋମିକ୍ସ କେତେ ପ୍ରକାର ଅନର୍ସ
ହଁ ହଁ ମୋର ପଲିଟିକାଲ ସାଇନ୍ସ ଥିଲା।
ଯାହା ହୋଉ।
ତ କିଛି ଫାଇଦା ନାହିଁ କଣ ପାଠ ଶାଠ ପଢିକି ସେଇ ତ ମାନେ ଗୋଟେ ବାହାଘରକରେଇଦେଲେ ବାହାଘର ପରେ ଏଠି କିଛି ମାନେ
ଆପଣ ନହେଲେ ଏବେ ଡିସଚାନ୍ସ ପିଜି କରିପାରିଥାନ୍ତେ ନାଁ ଶାଶୁଘରେ ଏମିତି ଟିକେ
ନାଇଁ ସେମ୍ ହଁ ହଁ ହଁ।
ଆଛା ହଁ ହଁ ହଁ ହଁ ହଁ ହଁ ସେମତି ହଁ ସେମତି ଆଣିଥିଲେ ତ କେବେ ବି ହବନି ମୁଁ ଜାଣିଛି।
ହୁଁ ସେ ଖାଲି କଣ ତାପରେ ମାନେ କିଛି ପ୍ରୋବ୍ଲେମ ଲାଗି ଛୁଆ ଜଲ୍ଦି କରିବାକୁ ପଡ଼ିଲା ତ ଛୁଆ ଏବେ ମାନେ ଝିଅଟେ ହେଇଛି। ଦେଢ ବର୍ଷର ଝିଅ ତାକୁ ଛାଡିକି ବି କିଛି କରିହବନି। ତାପରେ ଆଉ ଗୋଟେ ଜିନିଷ ସିଏ କହିବ ନିଜ ଦେହ ଦେଖାଅ ଛୁଆ ଦେହ ଦେଖା ଛୁଆକୁ ଦେଖ ଘର କଥା ବୁଝ ତାପରେ ଆଉ କିଛି ନାହିଁ।
ହଁ ଏ ସବୁ ଦେଖିଲା ବେଳକୁ ତ ଟାଇମ ନଥିବ ଆଉ ତାପରେ ସବୁ ସରି ଏଇ ସବୁ ସରିଲା ବେଳକୁ ନିଜର ଟାଇମ ନଥିବ ପଢିବା ପାଇଁ। ମାନେ ଏଜ ଟା ନଥିବ ଆଉ।
ଆଉ ବି ମାନେ ଚାହିଁଲେ ବି କିଛି କରିପାରୁନି ଏବେ ଏଠି ମାନେ ବହୁତ ପ୍ରକାର ଜବ୍ ହବ ମୁଁ କ ମାନେ ମୁଁ କହିବା ତ ଝିଅ ତ ଏ ଦେଢ ବର୍ଷର ହେଲାଣି ମୁଁ କ ମୁଁ କୌଣସିଥିରେ ମାନେ ଟ୍ରାଏ କରିବି। କିନ୍ତୁ ସେଇଟା ବି ଆଲାଉ କରୁନାହାନ୍ତି।
ନହେଲେ ଯୋଉ ପ୍ରାଇଭେଟ ମାନେ ଯୋଉ ୱାର୍କ ଫ୍ରମ ହୋମ କିଛି ଟାଇପ ଆସୁଛି ସେଇଟା ନହେଲେ
କିଛି ବି ନାହିଁ ମାନେ ଏଠି କଣ ହଉଛି କହିବି ମାନେ ରିଅଲ କଥା କହୁଛି। ଏବେ ହୋଉଛି ନେଟୱର୍କ ଇସୁ।
ନାଁ ନାଁ ନାଁ କୁହନ୍ତୁ।
ନାଇଁ ମୁଁ କହିବା କଥା ଏଠି ତାଙ୍କ ତାଙ୍କର ମାନେ ମେନ ପ୍ରବଲେ କଣ ହଉଛି ଏଠି ମାନେ କିଛି ଜଣ ସ୍ତ୍ରୀ ଲୋକ ତାଙ୍କ ଛୁଆ ଛାଡିକି ମାନେ ପଳେଇିଲାଣି ହେଲା ତାପରେ ମେନ୍ କାରଣ ହଉଛି କଣ ଏଠି ମାନେ ଫାଷ୍ଟ ଖାସ୍କ କହୁଛି। ଆମର ଏଠି ମୁଁ ଯେତିକି ମାନେ ଚଳିଛି ସ୍ତ୍ରୀ ଲୋକ ମାନଙ୍କ ସହିତ ଖାସ କରି ମୋ ଶାଶୁ ବି ସେଇଭଳି ହେଲା ମାନେ ସେ ତାଙ୍କ ବୋୂ ମାନଙ୍କୁ ଚଳଉନାହାନ୍ତି ଠିକ ରେ ହେଲା ଛୋଟ ଛୋଟ କଥାରେ ତାଙ୍କ ମାନେ ଯଦି ତାଙ୍କ ସେ ସ୍୍ୱାମୀ ସ୍ତ୍ରୀ ବସିକି କଥା ହଉଛନ୍ତି ତାହେଲେ ତାଙ୍କ ଦେହରେ ଜୀବନି ସେ ଜିନିଷ ଟାକୁ ନେଇକି ଇସୁ କରିବେ ଝଗଡା କରିବେ ତ ଏଇ ଜିନିଷଟା ବି ମାନେ ମୋ ସହିତ ବି ଏଇ ଜିନିଷ ଟା ବି ହଉଛି ହେଲା ତ ସମସ୍ତ ସେ ଜିନିଷ ଟା ତାକୁ ମାନେ ଇଏ ନେଇକି ଚଳିବେନି ନା ତ ଯିଜାରେ ପଳଉଛନ୍ତି କେ ଖରାପ ଉଦ୍ଦେଶ୍ୟରେ ବି ଏମିତି ଖରାପ ଏରେ ଯାଉଛନ୍ତି କି ଭଲରେ ବି ଯାଉଛନ୍ତି ମାନେ ସମସ୍ତେ ଏମିତି ଅନ୍ୟ ପୁରୁଷ ସହିତ ଯାଉନାହାନ୍ତି। ହଁ ହୁଁ ହୁଁ ଖରାପ ଟା ହିଁ କରୁଛନ୍ତି ହଁ ସେ ଏ ସେଇ କାରଣ ହ ମାନ ମୋଲଟା। ନାଇଁ କିନ୍ତୁ ମୁଁ ଏଇଥର ଜିତ୍ କଲି ମୁଁ କହେ ଗେନନ୍ ମତେ ଘରେ ବହୁତ ବିକ୍ତ ଲାଗୁଛି। ଘର କଥା ହେବି ଘରେ କଥା ହେଲେ ଅତି ବେଶୀ ରେ ଘଣ୍ଟେ ଦେଢ ଘଣ୍ଟା କଥା ହବ ତାପରେ କଣ କଥା ହବ।
ତାପରେ ତାପରେ ଘରେ ହଁ ହଁ ସେମିତି ହେଲେ କେମତି ଚଳିବ ଗୋଟେ ବାହା ହେଇଚୁ ତା ବୋଲି ନାଇଁ ଯେ ସବୁ ଫ୍ରିଡମ ଟା ପଳେଇବ ବୋଲି ଆଉ ଯଦି ସ୍ଵାମୀ ମାନେ ତମର ଅ ତମ ତମ ଉପରେ ତମକୁ ନେଇକି ଷ୍ଟାଣ୍ଡ କରନ୍ତି ତ କି? ଅସୁବିଧା ନାହିଁ ଯଦି ସ୍ଵାମୀ ତାଙ୍କ ମାଆଙ୍କ ପଟେ ହେଇକି ତମକୁ ଏତେ ଇଏ କରିବାର ନାହିଁ ତ ଟିକେ ପ୍ରୋବ୍ଲେମ ହବ।
ହଁ ତାପରେ ଆମେ ଏଠି ଦି ଯା ଅଛୁ ତ ଭଲ
ହଁ ଯଦି ହଁ ସେଇଟା ବି ସତ କଥା ଯାହା ଯାହା ଭିତରେ ଯଦି ଭଲସେ ପଡିବ ହ
ହୁଁ ହୁଁ ତ ଦିଜଣ ଯାକର ଭଲ ଟାଇମ ଯାଉଛି ହେରି। ତଥାପି ଯାହାେଲେ ବି କୋଉଠି ଟିକେଟ୍ କି ରହୁଛି ନା ନାଇଁ
ହଁ ମେନ୍ ଜିନିଷ ହଉଛି ଯି ଏ ହଁ ସେ ବାସ୍ ବାସ୍ ସେଇଟା ହଉଛି ପଏଣ୍ଟ ଯିଏ ଗୋଟେ ଏଜୁେଟେଡ ଛୁଆ ସିଏ ନିହାତି ଭାବରେ ଗୋଟେ ଇଏକୁ ଯିବ। ଗୋଟେ ଏଟେ। ଛୁଆ ନିଜେ ହିଁ ଖୋଜିବ ନାଇଁ ମୁଁ କେମିତି ଗୋଟେ ଏତେ ପାଞ୍ଚ ବର୍ଷ ଧରିକି ସବୁ ବଢା ପି ବହୁତ କଷ୍ଟରେ କଲେ କିଛି ତ ଆଟଲିଷ୍ଟ ମୁଁ ଚାହିଁଲେ ତ ଦଶ ହଜାର କମାଇ ପାରିବି ନା ଞ୍ଚ ହାର କମ ପାରିବ ସେଠି କିଛି ପ୍ରଭେଟ ସ୍ଲ ଥିବ
ସବୁ ଅଛି ଏଠି କହିବି ଆଙ୍କ ଗାଁ ରେ ଏଙ୍କ ଗାଁ ରେ ସବୁ ଅଛି ସବୁ ସୁବିଧା ବି ଅଛି ଏମତି କିି ମାନେ ସବୁ ମାନେ କହିବାକୁ ଗଲେ ଦ ତାଟା ଆସିଛି ଅଫର ଆସିଛି ଜିବା ପାଇଁ। ଏହାଙ୍କୁ ଆସିକି କହିଛନ୍ତି ବି ହେଲେ କିନ୍ତୁ ଏସବୁ ମୁହରେ ମନା କରିଦେଇଛନ୍ତି ନାଇଁ ନାଇଁ ଥାଉ ଆମ ଘର ଆ ଘରୁ ବାହାରାରେ କିଛି ଆବଶ୍ୟକ ନାହିଁ ମୋର ଏଠି ବାହାଘର ତିନି ବର୍ଷ ହେଲାଣି।
ଆଜ୍ଞା।
ତ ଆମେ ପଡୋଶୀ ଘର ମତେ କିଏ ଦେଖିନାହାନ୍ତି।
ଏ ଆସ କିନ୍ତୁ ମାନେ ପୁରୁଣା କାି ହବ ମାନ ଯ କିନ୍ତୁ ଏତେ ବି ହବା ଦରକାର ନାହିଁ ଯୋଉଟାକ ିକଏ ନିଜକୁ ଆମକୁ ପ୍ରୋବ୍ଲେମ କ୍ରିଏଟ କରିବ।
ନାଇଁ ସେ କହିବା କଥା ଘର ଭିତରେ ତମେ ଯାହା କରୁଛ କର କଣ?
ଆଉ ସେ କହିବା କଥା ଯେ ଘର ଭିତରେ ଯାହା କରୁଛ କର ବାହାରେ କିଛି ନାହିଁ ଆଉ।
ଏଠି ମାନେ ଝିଅ ଜନ୍ମର ଆମର ସପଡା
ଆ ସବୁଡା ସେଇଠି କଲେଜ କରୁଥିଲ ଆ
ଉ ଆମ ନୂଆ ଗାଁରେ ପଡୁଥିଲି ମାମୁଁ ଘରେ ରହିକି
ଆଛା।
ଛୋଟ ବେଳୁ ମୁଁ ନୂଆ ଘରେ ହିଁ ରହିଛି ତ ସେଠି ବି ମାନେ ସମସ୍ତ ଓପନ ମାଇ ମାମୁଁ ଘରେ ହେଲା ତ ତାଙ୍କର ସେ କେମିତି ଭା ଡ୍ରେସ ପିନ୍ଧ
ବ ଟିକେ ନାଇଁ ତ ବହୁତ ପ୍ରୋବଲେମ ହଉଥିବ କାରଣମେ ଟିକେ ଓନ ମାଇଣ୍ଡେଇ ରହି ରହି ଚଳି ଚି ଆସିଛ ନା ଏଇ ଟିକେ ଚଲକୁ ଟିକେ ପ୍ରୋବ୍ଲେମ ହଉଛି।
ଉ ମାନେ ଆମ ଗାଁ ଟା ଆ ଟିକେ ମାନେ, ଆଙ୍କଠୁ ଟିକେ ଭଲ ଅଛି। କିନ୍ତୁ ଆମ ଗାଁ ଟା ନୂଆ ଗାଁ ଠୁ ଟିକେ କମ ରହିବ କିନ୍ତୁ ନୂଆ ଗାଁ ରେ ସମସ୍ତେ ପୁରା ମାନେ କହଗଲେ ଫ୍ରିଡମ ସମସ୍ତଙ୍କର
ହୁଁ, ତାପରେ ଆଜିକାଲିକା ତ ସମସ୍ତେ ଭାଇ ଘରେ କେହି ବସକୁ ଟିକେ ଦଶ ହଜାର ଟଙ୍କା ହଉନା କହିକ କିଏ କୋଉ ବାଟେ ଇନକମ କରିବାକୁ ଚାହୁଁଛନ୍ତି ନିଜର କାହାର ହଉନା କାହିଁକି ଆଚୁଆଲି ନିଜ ଖର୍ଚ୍ଚଟା ଉଠେଇବା ପାଇଁ
ସେଇଟା ତ ଏ ଏ ବିଷୟରେ ଯେତେବେଳେ ମୁଁ ଜାଣିଲି ତ ମୁଁ ଫାଷ୍ଟ କହିଲି, ପଚାରିଲି ଫାଷ୍ଟ କାହିଁକି ନା ସେଇଟା ଯଦି ମନେ ଇଚ୍ଛା କରୁଛି ମୋର ବି ଭୁଲ ହବ ତ ଯେହେତୁ ମୁଁ ମାନେ ମ୍ୟାରେଜ କରିସାରିଲିନି ସେମିତି ସେତେବେଳେ ବାପା ମାଙ୍କୁ ପଚାରୁିଥିଲେ ଏଠି ଆଙ୍କୁ ପଚାରୁ ୟାଙ୍କୁ ପଚାରିଲି ଯେ ମୁଁ ଏଇଟା କରିବି କି ସେ ସାଙ୍ଗେ ସାଙ୍ଗେ ସଡନ ମାନେ କିଛି ଶୁଣନ୍ତୁ ନ ଶୁଣନ୍ତୁ ଫ ନାଇଁ ନାଇଁ କିଛି ଦରକାର ନାହିଁ, ମୁଁ କହିଲି କହିଲି ଗୋଟେ କାମ କରୁଛି ମୁଁ ଏଇଟା କରିବିନି ଠିକ ଅଛି ନା ତ ମୁଁ ଯଦି ମାସକୁ ତିନି ହଜାର ଟଙ୍କା ମାନେ ସେଠୁ ପାଉଛିି ତାହେଲେ ତମେ ମତେ ମାସକୁ ମାସ ସେତିକି ଦେଇଦବ କି କୁହ?
ହୁଁ ହୁଁ ହୁଁ ହୁଁ
ତ ଟିକେ ଗୁଁ ଗୁଁ ହେଲେ, ମୁଁ କହିଲି ତମଠୁ ମୁ ଜାଣିଦେଲି । ତାପରେ ଗୋଟେ ଥର ଏମିତି କଣ ହେଲା ମାନେ ଯୋଉ ଦିନ ପଚାରିଥିଲି ତା ବାସ ଦିନ ଆମର ଛୋଟ ଛୋଟକଥା ନେଇକି ଝଗଡା ହେଲା, ଝଗଡା ମାନେ ତାଙ୍କ ମାଙ୍କ ଲାଗି ତ ମୁଁ କହିବା କଥା ଯଦି ସବୁ କଥାରେ ଖାଲି ମା ମା ହବ, ତାହଲେ ବାହାଘର ନଥିଲା ହେଲା ତ, ତ ଏମିତି ବହୁତ କଥା ନେଇକି
ଆଛା, ମୁଁ ବି ଏଇ ଆପ ବିଷୟରେ ଜାଣିିନଥିଲି ମୋ ଫ୍ରେଣ୍ଡ ଯେ ସିଏ ହିଁ ବୁ ଇ ଗ ସି ଫ କିଛି ମାନେ ଇନକମ କଲା ପରେ ହିଁ, ମତେ ସଜେଷ୍ଟ କଲା, ସେ କହିଲା କାରଣ କାଳେ ଯଦି ଫ୍ରଡ଼ ହେଇଥିବ କି କଣ ପ୍ରୋବ୍ଲେମ କ୍ରିଏଟ୍ ହବ ମୁଁ କୁଆଡେ ସିନା ତୁ ଝିଅ ଟା ପ୍ରୋବଲେମ ତତେ ବେଶୀ ହବ, ସେହି ଲାଗି ସିଏ ହିଁ ଆଗ ସବୁ କଲା ସେ ଦେଖିଲା ସବୁ କଲେ ସବୁ ସେ ପୁରା ଏଇ ଆପ ରେ, ସେଇଥିଲାଗି ସିଏ ମତେ ସଜେଷ୍ଟ କଲା
ମୁଁ ସେଇ ଅବିକା ତା ସାଙ୍ଗେ କଥା ହଉଥିଲି -ମୁଁ କହିଲି ଆଉ ମୁଁ କଲ୍ କରୁଛି, କିନ୍ତୁ ତାର ଶହେ ଅଶୀ ମିନିଟ୍ ଏଟା ତାର ମାନେ ଟାଇମ ରହୁଛି ନା ଇଏ, ତ ଶହେ ଅ ଆଉ କଲ ଯିବନି ଆଉ ତମେ କେବଳ ଜଣଙ୍କ ସାଙ୍ଗରେ ଦଶ ମିନିଟ କଥା ହେ, ସରି ଏଇଟା ଏ ଏଇ ଭିତରେ କଥା ହୁଅନି
ହଁ ହଁ ଛାଡ, ହଁ
ତ ରୋଷେଇ ସରିଲାଣି, ନା ହବ---?
ସକାଳୁ ହିଁ କରିଦିଏ, ଏକ ବାର ବାର କିଏ ରୋଷେଇ କରୁଛି? ସେ ବା ସେ ସକାଳୁ ହିଁ ଥରେ କରିଦିଏ ।
ଦିନ ସାରା ନାଇ ରୁଟି ଖାଉଛ?
ହଁ ରୁଟି ଖାଉଛି ମୋଷ୍ଟ ଅଫ୍ ଦ ଟାଇମ ରୁଟି ହିଁ ଖାଉଛି ମତେ ଭାତ ଟିକେ ମାନେ ଭଲ ଲାଗେନି ତ
ମୋର ଓଲଟା ମୁଁ ଭାତ ନହେଲେ, ମୁଁ ଟୋଟାଲ ମାନେ ଦିନ ସାରା ଭୂତ ଉଠେଇଲା ଭଳିଆ ବୁଲୁଥିବି ।
ଆମ ଘରେ ବି ସେଆ ମମି ଆଉ ମୋ ଭାଇ ଯିଏ ସିଏ ବି ସେ ଭାତ ନହଲେ ତାଙ୍କର ମାନେ ହବନି କିଛି, ଆମେ ବାବାଙ୍କର ମୋର ଭାତ ନ ଖାଇକି ରୁ ଦେଇଦିଅ ଆମେ ଚଳିଯିବୁ ।
ମୋ ଆଈ କଥା କହୁଛି, ମୋ ଆଈ ସେମାନେ ସେ କହେ ମତେ ମତେ ବର୍ଷସାରା ଭାତ ନଦିଅ ଚଳିବ । ରୁଟି ଖାଇକି ରହିିଯିବ, ମୋତେ ଗୋଟେ ଦିନ ମାନେ ମୁଁ କହିବି- ମୁଁ ଟୋଟାଲ ମୋତେ ତିନ ଚାରି ଦିନ ପର୍ଯ୍ୟନ୍ତ ଖାଇବାକୁ ଦିଅନି ମୁଁ ରହିଯିବି, ହେଲେ ଭାତ ନ ଖାଇକି ରହିପାରିବିନି ।
ମୁଁ ରଖୁଛି ହେଲା ଆଉଥରେ କରୁଛି । ତମ ପଟୁ କାଟିଲ?
ନା କଟୁନି । ହ୍ୟାଙ୍ଗ ହେଇଯାଇଚିନା କଣ କଟୁନି, ଆଛା ହେଇଥିବ ଡିସକନେକ୍ଟ ଥଉନି ହ୍ୟାଲୋ